ହ୍ୟାଲୋ।
ହ୍ୟାଲୋ, ହ୍ୟାଲୋ। ମୁଁ ପାଇ ଟାଇମ ନେଲ
ଓହୋ ସାନ ମା ହେରିକା ଆ ଦାଦା ହେରୀଆ?
ସେ ସବୁ ଘରେ। ଆଁ ଆଁ।
କଁ ଖାଇଥିଲୁ ଲୋ?
ଖାଇଥିଲି କଣ ଲୋ ସକାଳୁ ଖ ଖାଇଥିଲି ଭାତ। ଆଉ ବିଲାତି ଆଉ ଶୁଖୁଆ ଭାଜିଥିଲା ବୋଉ ଆଉ ଅଣ୍ଡା ଭଜା।
ତୋ ନନା ଯିବେ ଆସିବୁ ନା?
କଣ ନନା ଆସିବେ?
ତୁ ଆସିବୁ ନା ଆଣିବେ।
ମୁଁ ମୋ ବାପା ପା ଏଇନୁ ଯିବେ ହଉଛି ସିଆଡେ।
କଉଦିନ କି?
ପାଞ୍ଚ ତାରିଖ।
ଆଁ।
ଆଁ। ତାର ହିସାବ ମୋତେ ଦିଏ।
କେତେ ତାରିଖ।
ଆଁ ସିଏ ବା ଯିବେ ସି ସିଏପା ଯିବୁ ପାଞ୍ଚ ଚାର ତାରିଖ ଦିନ ଯିବେ।
ଅ ହଁ।
ତୁ ଆସୁନୁ ତୁ ଆସୁନୁ। ବାପା ବଡବାପା ଯିବେ ନା ମୁଁ କେମିତି ଯିବି ଏଇନା ମୋ ବୋଉ ଏକା।
ହୁଁ।
ମୁଁ ଦେଖୁଛୁ ଆମର କଲେଜ ଖୋଲିଲା ରହ ଟିକେ ଲାଇନ ରେ ଥା ପଚାରେ। ହେଲା ଆଉ ତାହାଲେ ଆଉନ।
ହଁ।
ଆଉ ପଇସା ଆସିଲେ ନବୁ।
ଆଉ ପୁଅ କୁ ଦେଖିବାକୁ ଆସିବୁନା କିଲୋ ମୋ ପୁଅ ପାଇଁ ପୁରୀରୁ କଣ ଆଣିଛୁ କହନି?
ଆଁ।
ଭୋଗ କେତେ ଟଙ୍କିଆ ହୁଁ। ଭୋଗ ଆଣିଥିଲି ଯେ ସରିଗଲା।
ଖାଲି ଭୋଗ ଧରିକି ଆସିବୁ ଆଉ କିଛି ଆଣିବୁନି ଖାଲି କହିବୁ।
ପୁ ପୁଅ ପାଇଁ ର ବ୍ୟସ୍ତ ହେଲେ ଜାହାଲେ ନେବି କଣ କୋଉ ଏଇ ବଡ ତେଲ ଦଶ ଟଙ୍କିଆ ଟେ। ସେଇରା କଣ କହିଲୁ।
ମୋ ପୁଅ ପାଇଁ ସୁନା ବଳା ଟେ ଦେ।
ତୋର ତ ପେ ରୋଜଗାର କରିକି ବାହି ପକଉଛି ପଇସା ମତେ ଦେଇଦବୁନି କି। ସୁନା ବଳା ଦେବି।
ଆଉ।
ଆଁ।
ମୁଁ ଯମି ସେଇ ଦଶହରା ବେଳକୁ।
ଦଶହରା କାହିଁ ଆଉ ଆସିବୁ ଆସିନା
ହଉ ତାହେଲେ ମୋ ପୁଅ ପାଇଁ ଗୋଟେ ଗାଡି ଦେଇଦବୁ ପାଞ୍ଚ ହଜାର ଟଙ୍କା ପଡିବ ସେ ଯୋଉ ଗାଡି ରିମୋଟ ଦିଆ ସେ।
ତୋର ଆଉ କେତେ ତାଙ୍କ ରହିଲା କହିଲୁ ଏଇଟା ଏ କେତେ ଟଙ୍କା ତେଲଟା। ଚଉରାଳିସି ଲେଖା ହେଇଚି। ପଇଁତିରିଶ ଆଉ ସିଏ ତୋର ହେଇଥିଲା ଶହେ ବାଉନ। ହେଲା ପଇଁତିରିଶ ବାଉନ ହେଲା ଆଠେ ଶହେ ସତା- ପଇଁତିରିଶ, ବାଉନ, ଶହେ ବୟାଅଶି ଆଁ। ସତାଅଶୀ, ଶହେ ସତାଅଶୀ ଆଉ ତୁ ନବୁ ତେର ଟଙ୍କା। ତେର ନବୁ ନହେଲେ ଖାଇଦେ କଣ। ଚିନି ଅଢେଇ ଶହ ନା? ଚିନି ଅଢ଼େଇ ଶହ ଟା କେତେ ଟଙ୍କା କହିଲ, ତେର ଟଙ୍କା? ପନ୍ଦର ତେର ଟଙ୍କା- ଏଗାର ଟଙ୍କା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
କିଲୋ ତ ଅଠଚାଳିଶ ଟଙ୍କା ନଉଥିଲେ
ହୁଁ।
ଅଠଚାଳିଶ କୋଉଠି ପଚାଶ ହେଇଯାଇଥିଲା।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
ହ୍ୟାଲୋ ତୋ ଝିଅ କଣଛି କିଲୋ?
ସେ ପଢୁନି ଆଉ ସେ ଏଥର ମୂର୍ଖ ହବ।
। କଣ?
ସେ ମୁର୍ଖ ହବ। ସିଏ ଏଥର ମୂର୍ଖ ହବ ଆଉ ପଢ଼ିବ ନେଇଁ ଲୋ।
ମୁଁ କିଛି ପାଇଲିନି ତୋ ଝିଅ ପାଇଁ ପୁଅ ପାଇଁ ମୁଁ ଯାଇ ଆଣିବି ବୋଲି ଛୋଟ ବଳା ଯେ, ସେ ଯୋଉ ସବୁଅରା ହଉ ଚି ଯୋଉ ବଡ଼ ମାନେ ତାକୁ ହବନି।
ଅଃ ତୁ ବୋଉ ହେରିଆ ସହିତ ଯାଇଥିଲୁ କିଲୋ?
ନା ମୁଁ ସାଙ୍ଗ ଛୁଆ ହେରିକା ଯାଇଥିଲୁ।
ବୋଉ ହେରିଆ କଣ ଆଣିଛନ୍ତି ଲୋ?
ସିଏ କଣ ଆଣିଛି ମୁଁ ଜାଣିଛି ନା ଖାଲି ଭୋଗ ମୁଁ ଆଣିଥିଲି ଆଣିଥିଲା ଆଉ।
ଆଁ?
ଖାଲି ଭୋଗ ମୁଁ ଜାଣିଥିଲି ଆଣିଥିଲା। ଶହେ ସତାଅଶୀ, ଇଏ ହେଲା । । ।
ତାକୁ ଉଠେଇଦେ।
କଣ?
ଆଉ ସେ ଉଠିଲା ଲୋକ । ଆଇଁଷ ଆଜି କଣ କରିବ? ଆଇଁଷ କଣ କରିବ?
ରୋଷେଇ?
ହଁ।
ରୋଷେଇ ଆଜି କଅଣ ମୁଁ ରୋଷେଇ ମୋ ବୋଉ ଆଜି ଚିକେନ କରିଛି ଭଜା।
ସୋନୁ କୁଆଡ଼େ ଯାଇଛି କିଲୋ?
ସିଏ ଏଇନା ଏଇଠି ଅଛି ଦୋକାନ ରେ ଯିବ ଡିଉଟି। ।
ଓହୋଃ। ଅଃ।
ତୋ ପୁଅ କାନ୍ଦୁଛି ନା-ଣ
ଅଁ। କୁରୁ ହଁ, ମୁଁ ସେୟା କହୁଛି ମୁଁ ଯିବ ଆସିବ ନା ରହିବ ।
ହଉ ବାବା ଯିବେ ନହେଲେ ମୁଁ ଯାଇଥାନ୍ତି।
ପୁଣି କଉଥର ଛୁଟି ହବ ମୁଁ ତ ଦଶରାଳୁ ଯିବି ଦଶରା ବେଳକୁ ମୋର ଛୁଟି
ହୁଁ ଦଶରା ବେଳକୁ ମୁଁ ପୁଣି ଆସିବି।
ଆଁ?
ଦଶରା ବେଳକୁ ଆସିବି ନହେଲେ ଏଇ ଖୁଦୁରୁକୁୁଣି ବେଳକୁ ଆସିବି। ଯଉ ଛୁଟି ଥିବ।
ଉହୁଁ
ଆଉ
ଆଉ କେତେ ଟଙ୍କାରେ ଗୁଣ୍ଡି ନବୁ ତୁ ଦି ଟଙ୍କାରେ?
ହୁଁ ହୁଁ ହୁଁ।
ଆଉ ତୋ ପୁଅ ଆଉ ଯୋଉ ମୁଁ ଯାହାପା ଯାଇଥିଲି ବଳା କିଣିବି ବୋଲି ଆଉ ମୁଁ କହିଲି ହଉଛି ଦେଖିିବା ବଳା ଟେ କିଣିବି ଆଉ ହ ଯୋଉ ଯେତେ ଟଙ୍କା ପଡିବ ପଡିବ ବଳା ଟେ କିଣିବି ଆଉ ହେ କିଛି ଟୋଟାଲି ବଳା ନାହିଁ ହଉଛି ଠିକ ଟାଇ ଠିକ୍ ବଳା ମାନେ ତା ହାତକୁ ବଳା ନାହିଁ ସିଏ ଏଇନା ମାସେ ଦି ମାସ ଛୁଆ ତା ହାତକୁ ବଳା ନାହି ଆଉ ମୁଁ ଏଠି କୁଆଡେ ଯିବି? ମୁଁ ଖାଲି ସେଇଠୁ ଆଇଲିି ଆଉ ପାଇଲିିନି ଆଉ ତୋ ଝିଅ କଣ ଏଇନା ଏଡେ ବଡ ଛୁଆଟେ ହେଲାଣି ବଳା ପିନ୍ଧିବାକୁ ମୁଁ ମୁଁ ଯାଇଥାନ୍ତି ତୋ ପୁଅ ପାଇଁ ବଳା ଆଣିବା ପାଇଁ।
କଣ କରୁଛୁ ବାୟା?
ସେ ତାର କୁଁ କାଁ ଚାଲିଛି ତାର।
ତୁ କୋଉ ଦିନ ଆସିବୁ କହିଲୁ? ତୁ ଏକା ପଳେଇ ଆ ଏଇ ଗାଡିରେ।
ସେ ଦଶହରା ବେଳକୁ ଗଣ୍ଡେ ଟିକେ ହସୁଥିବ ସେଇ ବେଳକୁ ଯିବ।
ଦଶହରାକୁ ଆସିବୁ ତାନେ ଦଶରା କେତେ ଦିନ କି ଏଇ ପା ଅକ୍ଟୋବର ଏଇଥର ପଡିବ।
ହଁ
ହଁ
ଆଉ କେତେଟା ମାସ କି ଆଉ ମାସେ ଦି ମାସ
ଆଉ ପା ଖାଲି ଅଗଷ୍ଟ ଟା ଅଗଷ୍ଟ, ସେପ୍ଟେମ୍ବର।
ହଁ
ମୋର ସେ ଯାଇଁ ଦଶହରାରେ ଯାଇକି ପୁଣି ଛୁଟି ହବ।
କଣ କଣ?
ପୁଣି ମୋର ଯାଇ ସେ ଦଶହରାରେ ଯାଇକି ହବ ଛୁଟି ଲମ୍ବା ଛୁଟି।
ଅ ହଁ
ହୁଁଉ ଏଇନେ ଛୁ ଟି ଅଛି ଯେ ଛୁଟି ଥିଲା ଏଇନା ମାସେ। କିନ୍ତୁ ଛୁ ଟିକେ କଣ ଆମର ଇଣ୍ଟର୍ନସିପ ଥିଲା ମୁଁ ପଳେଇଲିି ଭୁବନେଶ୍ଵର।
ହଁ ହ
ହଁ
ଏଇନା ଆଉ ନାହିଁ ତମର?
ଏଇନା ଆଉ ନାଇଁ ଖୁଦୁରୁକୁୁଣୀକୁ ଆସିବି ଦେଖିବା ରବିବାର ଦିନ ଶନିବାର ଦିନ ଆସିବି ରବ ବାର ଦିନ ରହିବି ସୋମବାର, ମଙ୍ଗଳବାର ରହି ପଳେଇବି।
ଖୁଦୁରୁକୁୁଣି କୋଉ ଇଆଡୁ କରିବକି?
ଖୁଦୁରୁକୁଣୀ ପା ଏଇ ଅଗଷ୍ଟ କେତେରେ ଗୋଟେ।
ଉ ହୁଁ ଇଲୋ ବଡ ଖୁଦୁରୁକୁଣୀ କନେ କେତେ ପଡୁଛି?
ବଡ ଖୁଦୁରୁକୁଣୀ ଟା କେତେ ସେଇ ପାଞ୍ଚ ଛଅ ଶହ ତ କେତେ ଟଙ୍କା ପଡିବ ମୁଁ ଠିକ ସେ ଜାଣିନି।
ତିନି ଚାରି ହଜାର ଭିତରେ ନା କଣ ପା? ତିନି ଚାରି ହଜାର ଭିତରେ ନା କଣ ପା?
ହଁ ସେଇ ପାଞ୍ଚ ହଜାର ଭିତରେ ପଡିବ।
ଦେଖିଆ ବୁଝିକି କହିବୁ ନା।
ଦେବୁ କି ଏଇଥର?
ମୁଁ ଶହେ ତିନି ଯା ଦେଖିବା ବୁଝିବୁ କେତେ ଦେଖିଆ ପଚାରେ।
ହଁ।
ହଁ। ଦେଖିଆ ପଚାରିବୁ କେତେ ପଡିବ ଖୁଦୁରୁକୁଣୀ। ହଁ ଅ ହଁ।
ବୋଉ ଏ ନନା ଙ୍କ ଫୋନ ରେ ଏଇଟା କରିଛୁ କି?
ହଁ କେମିତି ଜାଣିଲୁ?
ଏ ନନା ଫୋନ ନନାଙ୍କ ନମ୍ବର ଟା ଆସିଲା କଲ ଯେ ମୁଁ କଣ ନନା ଫୋନ କରିି
ଆଁ
ଆଁ
ଏଇଟାରେ ମୋ ନମ୍ବର ଟା ଯାଉଚି ନା ମୋ ନାଁ ଟା?
ହଁ ଆମ ଯୋଉଁ ନନାଙ୍କ ନାଁ ରେ ଆସୁଛି ବା ମୁଁ ସେଭେ କରିଛି ନନାଙ୍କ ନାଁ ରେ।
ଏଇଟାରେ ବି ଫୋନ କଲେ ତାଙ୍କ ନାଁ ଆସି ଯାଉଚି?
ହଁ।
କେମିତି ଲୋ ମୋ ନାଁ ଯିବା କଥା ମୋ ଇଏଟା କରିଥିଲ
ସେଇ ସିମ ଟା ତୁ ବୋଧେ ପକେଇଚୁ ନା କଣ।
ହଁ
ଆଉ ସିମ ଟା ସେଟା ପକେଇଛୁ ଆଉ ଏଠେ ନା ତୋ ନାଁ କେମିତି ଆସିବ ତାଙ୍କ ନାଁ ଆସିବ ନା।
ଓହୋ। ମୋର ତ ଖରାପ ହେଇ ଯାଇଛି।
ଉଁ ହୁଁ। ହୁଁ
ଆଉ
କାଲି ଯିବି ଆଁ
ହବ ନେଇ କି ଏଇଟାର କନେ ଯୋଉଠି କନେ ହବ ନୁହେଁ ନା? ତୋ ଇଏଟା ଦରକାର ନା କି।
ହଁ ଏଇ ଯୋଉଁ
ଆଁ
ତାହେଲେ ଆସିବୁ ଦଶରା ରେ ଯାଇକି ନା?
ହୁଁ
ଆସିବୁ ଆଉ।
ଆଉ
ରହିକି ଯିବୁ। ଆମର ଖୋଲିଲାଣି ମୁଁ ପଳେଇବି ଦଶ ବାର ଆଡକୁ ବାପା ଆସିଲେ ଦଶ ଆଡକୁ ମୁଁ ପଳେଇବି।
ହ ହଉ ତାହାଲେ ତୁ ବୁଝିକି କହିବୁ ଆଁ?
ତୋ ଲଗେଜ ଟା?
ଅଛି ଥୁଆ ହେଇଚି। ହଁ ମୁଁ ସେଇଟା ନେଇଯିନି ଆଇଲା ବେଳୁ ମୋର ବେକେ ରେ ପୁରେଇ
ହଁ।
ହୁଁ।